ହାଲୋ।
ହାଲୋ।
ଆଉ କଣ୍ କରୁଚନ୍ତି ଏବେ?
ହ ଏବେ ଏଇ ଜଷ୍ଟ୍ ଭାତ ଗାଳିକି ଡାଲି ପକେଇ ଦେଇକି ଏବେ ହଉଚି ଠିଆ ହେଇଚି।
ଆ -ଦିନରେ ଆପଣଙ୍କର ଆଜି କଣ କଣ ସବୁ ହେଇଥିଲା?
ଆଜି ଆମର ପଖାଳ ଭାତକୁ ବାଇଗଣ ଟମାଟୋ ସବୁ ପୋଡ଼ି ଦେଇଥିଲି ତାକୁ ସୋରିଷ ତେଲ ପିଆଜ କ ଚା ଲଙ୍କା ସବୁ ଦେଇକି ତାକୁ ଗୋଟେ ଚଟଣି କରିଥିଲି
ଆଜ୍ଞା
ଆଉ କଇଥ କୁ ସେମିତି ଚଟଣି କରିଥିଲି କଇଥକୁ ଦେଇଥିଲି କଇଥ କୁ ଆଗେ ବାଡେଇକି ତା ଖାପ ଖୋଲିକି ତାକୁ ତା ଯୋଉ ମସ ଏ ନା ଖୋଲି ସାରିକି ତାକୁ ହେଉଛି ତାକୁ କଣ କଲି ଗ୍ରାଇଣ୍ଡର ଏମିତି ଶିଳରେ ବାଟିକି ହବନି ବୋଲି ମୁଁ କଣ କଲି ଗ୍ରାଇଣ୍ଡରରେ ହିଁ ତାକୁ ତାକୁ ବାଟି ଦେଲେ ମାନେ ରସୁଣ କଞ୍ଚା ଲଙ୍କା ସବୁ ଦେଇକି ବାଟି ସାଇିଲା ପରେ ତାକୁ ସୋରିଷ ତେଲ ଟିକେ ଦେଇକି ପକେଇକି ତାକୁ ରଖିଦେବି ତାପରେ ଆମ୍ବ କାଟିଥିଲି ଆଉ ଶାଗ ଭାଜିଥିଲି ଆଉ ବୁଟ ବରା କରିଥିଲି
ଆଜ୍ଞା ଆଜ୍ଞା ଆ ଆପଣଙ୍କ ତର ଆଜି ବହୁତ ଆଇଟମ ହେଇଥିଲା ଆଉ ଆଉ ଆମର ତ ଓଡିଆ ଘରେ ଆପଣ ଜାଣିଥିବେ ଓଡିଆ ଘରେ ଆମର ପଖାଳ ନହଲେ ଚଳିବନି
ହଁ
ଆମର ଶୀତ ଦିନ ହଉ ତ ଖରା ଦିନ ହଉ ଖଟା ଆଗେ
ଫକାଳ ହିଁ ଆମର ଫେମସ
ଆଜ୍ଞା
ହଁ ଆ
ଆଉ ଆଉ ଚାଷ ବାସ ଆପଣଙ୍କଟେ ହେଲାଣି କି ନାଇଁ
ଆମର ଚାଷ ଆରମ୍ ହେଇନି ତଳା ଫଳା ପଡିଛି ଅଧା ତଳା ପଡ଼ିଛି ଆଉ ତଳାକୁ ଧାନକୁ ପାଣିରେ ପକେଇଛନ୍ତି
ଆପଣ ତା ଗଜା କରିକି ତବେ ପକନ୍ତି
ହୁଁ ଏବେ ଆଉ ଟାଇମ ନାହିଁ ଯାଏ ଯୋଉ ଏମିତି ବୁଣା ଧାନ ପକେଇବା ପାଇଁ ଆଉ ଟାଇମ ନାହିଁ
ଆଜ୍ଞା ଆମ ଆଡେ ଇଆଡେ ଆମର ଇଆଡେ ଶୁଖିଲ ାରେ ପକଉଛନ୍ତି ତ
ଶୁଖିଲାରେ ବି ଆମେ ପକେଇଥିଲୁ ସେ ସେତିକି ଧାନ ହବନି ତାପରେ ଆଉ ତାପରେ ଶୁଖିଲା ଧାନ ପକେଇଲା ପରେ କିଛି ଦିନ ଯାଇଛି ବର୍ଷା ବତା ହେଲା ତାପରେ ଧାନ କ ପାଣିରେ ପକେଇକି ତୂରେଇକି ସେ ଧାନ ହେଉଛି ପକେଇଛୁ
ଆଜ୍ଞା ଆଉ ଏ ଆପଣଙ୍କର କେମିତି କଣ କେତେ କଣ ବିଲ ଅଛି
ବିଲ ଆମର ଯେତିକି ପାଞ୍ଚ ମାଣ ଭଳିଆ ବିଲ ଅଛି ଆଉ ବ ଖରା ବି କରନ୍ତି ମାନେ ଯେଉଁମାନେ ଲୋକ ଲୋକକରିପାନ କୁହନ୍ତି କି ତମେ କରିଦେବ କି କଣ ସେମାନେ ଦିଅନ୍ତି ବଖରା ଆମକୁ ଆମେ ବି ସେ ବିଲ କରୁ
ବଖରା ଦେଇଛନ୍ତି ଆମକୁ ଛଅ ମାଣେ ବିଲ ସେ ବିଲ ଗୁଡା ବି ଆମେ କରୁ
ମାନେ ଯୋଉ ବଖରା କରୁଛନ୍ତି କେମିତି କଣ ଧାନ ଦଉଛ ତାଙ୍କୁ?
ସିଏ କୁଇଣ୍ଟାଲରେ ଏମିତି କେତେ ବାରଶହ ନଖେ ନେଇଯାଉଛନ୍ତି। ପଇସା ହିଁ ନଉଛନ୍ତି ଧାନ ନଉନାହାନ୍ତି ତାଙ୍କର
ଧାନ ନ ନେଇକି ତାଙ୍କର ପଇସା ନଉଛନ୍ତି।
ଆଉ ଯୋଉ ଧାନର ଯୋଉ ଯୋଉ ଖର୍ଚ୍ଚଟା ହବ ସେଇଟା ପୁଣି କିଏ ଦବ?
ସେଟା ଧାନ ବୁଝୁଛନ୍ତି ଆମ ଯୋଉ ଦେଢଶୁର ବୁଝୁଛନ୍ତି ସିଏ ହିଁ ଦଉଛନ୍ତି। ସିଏ ବି ଧାନରେ ଖର୍ଚ୍ଚ କରନ୍ତି।
ଆଜ୍ଞା ଆଉ ଯ ଯୋଉ ଯୋଉ ବିଲ ଯାହାର ଯାହାର ଆପଣ ବଖରା କରୁଛନ୍ତି। ସିଏ ପୁଣି ଯୋଉ ସାର ଫାର କଣ ଦିଏ କି ନାହିଁ ନା ଖତ ଫତ?
ନା ସିଏ ସେମିତି ଦିଏନି ଖାଲି କଣ ହିଡ଼ ଦେଲା ବେଳେ ଦିଏ ନା କଣ ସେତିକି? ଆଉ ନାହିଁ ସାର ଦଉନି।
ଆଉ ଆପଣଙ୍କର ଯୋଉ ଧାନ ଚାଷ ଟା କେମିତି କଣ କରନ୍ତି କୁହନ୍ତୁ ଟିକେ?
ଧାନ ଚାଷ ତ ଏ ଖରାଦିନିଆ ଚାଷ ସରିଛି। ଏବେ ଆଉଥରେ କାଦୁଆ ଚାଷ ହବ କାଦୁଆ ଚାଷ ହେଇସାରିଲା ପରେ ରୁଆ ହବ।
ଆପଣଙ୍କର ତ ଆପଣଙ୍କର ତ ତଳା ହେଇଯିବଣି ବଡ ବଡ।
ନା ହେଇନି ତଳା ମାନେ ଯେତିକି ବଡ ହବା କଥା ରୋଇବା ଭଳିଆ ହେଇନି।
ଆଜ୍ଞା।
ହୁଁ।
ଆଉ ପାଣି ଫାଣିିଲ ଆପଣଙ୍କ ଆଡେ ସୁବିଧା ଅଛି କି ନାଇଁ?
ପାଣି ସୁବିଧା ଅଛି କେନାଲ ଅଛି। ବର୍ଷା ନହେଲେ ଏପଟରେ ଆମର କେନାଲ ପାଣି ଅଛି ସୁବିଧା ଅଛି।
ଯାହାହଲେ ବି କେନାଲରେ ଯେତେ ପାଣି ଥାଉ ବର୍ଷା ନହେଲା ମାନେ ଧାନ ହବନି।
ଯାହାହେଲେ ଉପର ପାଣି ନ ପଡିଲେ କି କିଛି କରିହବନି। ଯେତେ ଟେକା ପାଣି ଏଇ ଆମେ ଗଛ ପତ୍ର ଟେ ଲଗେଇଛୁ ଯେତେ ବହିକି ପାଣି ଦେଲେ ତଥାପି ଗଛ ଟା ଝାଉଁଳି ଯାଇଛି। ଆଜି ଯୋଉ ଦିଟୋପା ଉପରୁ ହିଁ ପଇଲା ସେ ବର୍ଷ ବର୍ଷାରେ ଏଇ ବର୍ଷାରେ ଦେଖିବ ଗଛ ଗୁଡା କାଲି କେତେ ସତେଜ ହେଇଯାଇଥିବ।
ଆଜ୍ଞା।
ଆଉ ସେଇଥି ଯୋଗୁ ବର୍ଷା ଟିକେ ପାଣି ହେଲେ ଟିକେ ଭଲ ହୁଅନ୍ତା ଆଉ ଏ ତଥାପି ଠକ ଠାକୁରଙ୍କୁ ଡାକୁଛୁ ଟିକେ ବର୍ଷା ହଉ ଲୋକ ବାକ ରୁଆପୋତା କରିବେ ଧାନ ଫାନ।
ଏଇ ଟାଇମ ରେ ଯଦି ବର୍ଷା ନହବ ମରୁଡି ଭଳିଆ ହେଲେ ମଣିଷ କେମିତି ଚଳ
ଆଜ୍ଞା ଆପଣ ବିଶ୍ୱାସ କରିବେନି ଆମର ଏଇ ତଳା ଯୋଉ ଯୋଉ ତଳ ପକେଇ ନଥିଲୁ କି ପୁରା ଫାଟିକି ମାନେ ବିଲ ପୁରା ଫାଟିକି ଆଁ କରିଥିଲା ଆମେ ଆହୁରି ଗଡିଆରୁ ପାଣି ବୋହିକି ସେ ଢାଳିଥିଲୁ ଆଜି ଯାହଉ ଭଗବାନ ଶୁଣିଲେ ଆଜି ବର୍ଷା ହେଲା ଯାହଉ।
ଯେତିକିଟାବି ହେଇଛି ଭୁଇଁ ଆଙ୍ଗୁଳିଏ ହଉ ଭିଜିଛି। ଯେତିକି ବର୍ଷାଟା ହେଇଛି। ଆମ ଆଡେ ବି ବର୍ଷା ହେଇଛି ଆପଣଙ୍କ ଆଡେ ବର୍ଷା ହେଇଛି।
ଆଜ୍ଞା ଆପଣଙ୍କ
ଆହା ଆପଣଙ୍କର ଯୋଉ ଲକଡାଉନ ଯୋଉ ଅପଡାଉନ ହଉଛି ଯେ।
ଆଜ୍ଞା ଅପଡାଉନ୍ ହୋଉଛି ନେଟ ଇସ୍ୟୁ ପାଇ ଆଜ୍ଞା ନେଟୱର୍କ ଇସ୍ୟୁ ପାଇ ହଉଥିବ ବୋଧେ।
ଉଁ ହୁଁ ଆଉ କଣ ଆଜି ଖାଇଥିଲେ?
ଉଁ ପଖାଳ ଭାତ ଆଉ ଆଳୁ ଭର୍ତ୍ତା ଆଚାର ଆଉ ଯୋଉ ବାଇଗଣ ଜହ୍ନି କାକୁଡି ପିଆଜ ଦଳା। ଆମର ତ ଜାଣିଥିବେ ଦଳା ନହଲେ ଆମର ଯିବନି ଭାତ ଟା।
ପଖାଳ ଭାତରେ ଦଳା ଟିକେ ହେଲେ ଭଲ ଟେଷ୍ଟ ଲାଗେ ଆଉ। ତରକାରୀ ପତ୍ର ଅପେକ୍ଷା ଦଳା ଚକଟା ଟା ଭଲ ଲାଗେ ଆଉ।
ଆଜ୍ଞା, ଆଜି ପୁଣି ଆ ଶନିବାରେ ଆଇଁଷ ତ ବନ୍ଦ।
ହୁଁ, ଆଇଁଷ ତ ଶନିବାରେ, ଗୁରୁବାରେ ଗୋଟେ ବାରଉରା ପଡୁଛି ନା, ସେ ବାରରେ ଆଉ କେମିତି ଆଇଁଷ ଖାଇବେ। କାଲିବି ଭଲ ବାର ଅଛି, କାଲି କଣ କରିବି?
କାଲି ଦେଖିବା ଆଜ୍ଞା, କାଲି ଦେଖିବା ଟିକେ ମାଂସ ଆଣି ଖାଇବା ଆଉ।
ହୁଁ ହୁଁ।
ଆଜ୍ଞା।
ଆଉ, ଆଉ ଘରେ କିଏ କିଏ ଅଛନ୍ତି, ଆପଣଙ୍କର ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା, ମା, ଆଉ ଭଉଣି, ଆଉ ମୁଁ ଆଉ।
ଉଁ ହୁଁ। ଆଉ ଆପଣଙ୍କ ଆଡେ କଣ ପର୍ବ ଏବେ ଆଗକୁ ତ ରଥଯାତ୍ରା ଆସୁଛି, ଆପଣଙ୍କ ଆଡ଼େ ରଥଯାତ୍ରା ହୁଏ?
ଆଜ୍ଞା ର ଏଠି ଏତେ ଖାସ୍ ହୁଏ ନେଇଁ। ବାବୁଚୁ ଯିବୁ ବୋଲି ଟିକେ ପୁରି ରଥଯାତ୍ରା ଆପଣ ଜାଣିଥିବେ ପୁରୀ ଟା ମାନେ ଭଲ ହୁଏ। ଶ୍ରୀ ଜଗନ୍ନାଥଙ୍କ ଇଏରୁ ଆଜ୍ଞା, ଆପଣ ଯାଇଛନ୍ତି କେବେ ପୁରୀ?
ଜଗତର ନାଥ ଜଗନ୍ନାଥଙ୍କର ଫେମସ ପୁରୀ ଆଉ।
ଆଜ୍ଞା, ଆଉ ଆପଣ କେବେ ଯାଇଛନ୍ତି କି ପୁରୀ?
ପୁରୀ ହଁ ଯାଇଥିଲି କେବେ ମାନେ ଝିଅ ଥିଲା ଅବସ୍ଥାରେ ହିଁ ଯାଇଥିଲି, ମାନେ ବାହାଘର ପରେ ଆଉ ଟୋଟାଲେ ଯାଇନି ଏବେ ପୁଅ ବହୁତୁ ଇଏ କରୁଛି ଦେଖୁଛି ନାଁ ଏଇ ଗାଁରେ ବି ପିଲାମାନେ ଯାଉଚନ୍ତି ପୁରୀ ସେ ଦେଖୁଛି ଛୋଟ ଛୁଆ, ସିଏ ହିଁ କହୁଛି ଜିଦି କରୁ ଚି ମାମା ଆମେ ବି ପୁରୀ ଯିବା, ଆମେ ବି ପୁରୀ ଯିବା, ମୁଁ କହିଲି ହଁ ଯିବା। ଟିକେ ବାପାଙ୍କର ବର୍ଷିକିଆ କାମ ଟା ସରୁ ଆମେ ହିଁ ଯିବା ପୁରୀ ସେତେବେଳକୁ ଉଁ। ସରିଯାଇଥିବ ତାପରେ ମାଘ ମାସ ହେଇଯାଇଥିବ ସେତେବେଳୁ ଆମେ ବି ପୁରୀ ଯିବା ସେତେବେଳୁ ଠିକି ଟାଇମି ଆମେବି ଯିବା ସେତବେଳୁ ପୁରୀ। ତାପରେ ବି ଜଗନ୍ନାଥଙ୍କ, ଯି ଆଜ୍ଞା?
ଆଜ୍ଞା। ଆଜ୍ଞା ଯୋଉ ଆପଣ ଯୋଉ ପୁରୀ ଯାଇ ଯିବା ପାଇଁ ଆପଣଙ୍କର ବସ୍ ଅଛି ନା ନା କଣ ଟ୍ରେନ୍ ଫେନ୍ କେମିତି କଣ ଅଛି?
ନାଇଁ ଆମର ଟ୍ରେନ୍ ନୁହୁଁ କି ବସ ନାଇଁ ଯଦି ଯିଏ ଯାଇପାରେ ଆମେ ବି କେବେ ଟ୍ରେନ୍ ରେ ହିଁ ଯାଇନୁ ଆମେ ଗାଡି ରିଝର୍ଭ ପ କରିକି ହିଁ ଯାଉ ଏବେ ଭାବୁଛୁ ଦେଖିଆ ଏଇଥରକ ଆମେ ଟ୍ରେନରେ ହିଁ ଯିବୁ।
ଆଜ୍ଞା।
ହୁଁ। ମୋର ଜଣେ ଭଉଣୀ ଯାଜପୁର ରୋଡ଼ ବହାହେଇଛି, ସେମାନେ ଯିବେ ବୋଲି କହୁଥିଲେ ନା ଦେ ଦେଖିଆ ଯଦି ସେମାନେ ଯାଆନ୍ତି, ଆମେ ହିଁ ତାଙ୍କ ସାଙ୍ଗରେ ହିଁ ଯିବୁ ବୋଲି ଭାବୁଛୁ।
ତାରେ ପୁରା ପରିବାର ସହିତ ଯିବେ?
ଆଜ୍ଞା।
ଦେଖିଆ ଭାବୁଛୁ ସିଏ ଯଦି ଯାଆନ୍ତି ତାଙ୍କର ବହୁତ୍ ବଡ ବିଜନେସ୍ ନାଁ ସ ସେମାନେ ଯଦି ବିଜିନେସ ରୁ ଟିକେ ଇଏ ଫାଙ୍କା ପାଆନ୍ତି କହୁଥିଲେ ଯିବେ ବୋଲି ଦେଖିଆ ଟାଇମ୍ ଦେଖିବା ଆଉ ଯଦି ହେଲା ତାଙ୍କ ସାଙ୍ଗରେ ଆମେ ଗଲୁ ନହେଲେ ଦେଖିଆ ବୁଝିବା। ତାପରେ ଏକା ହିଁ ଯାଇ ହବନି। ଯାହାହେଲେ ଚାରି ପାଞ୍ଚ ଜଣ ନ ଇଏ କଲେ ଆଉ ଯାଇହବ କି? ତାପରେ ରଥଯାତ୍ରା ବେଳୁ ଛୋଟ ଛୁଆଙ୍କୁ ନେଇକି ହିଁ ଯାଇହବନି ବହୁତ ଭିଡ଼।
ହେରା ବହୁତ ଭିଡ଼, ଛୁଆଫୁଆ ଚୋରି ଚୁରା ଏବେ ହ
ହୁଁ ନା ସେ ଛୁଆ ବି ସେଇ ଗହଳିରେ ବି ଯାଇପାରିବେନି ଆଉ ଜାଣି ହୁଁ କୁହନ୍ତୁ?
ଆଜ୍ଞା ଆଜ୍ଞା ଯୋଉ ପୁରୀ ତ ଗଲେ ଆପଣ ଜାଣିଥିବେ ଯୋଉ ଖଜା ଗୋଟେ କଣ ଥାଏ ଯୋଉ ଭୋଗ ଗୋଟେ ଖଜା ଗୋଟେ ଅଛି।
ହଁ ପୁରୀର ଫେମସ ସେ ଖଜା।
ଆଜ୍ଞା ସେଟା କେମିତି କଣ ଲାଗେ ଆପଣ ଖାଇଛନ୍ତି ନା ନାଇଁ?
ହଁ ଖାଇଛୁ ବହୁତ ଭଲ ଲାଗେ। ମାନେ ସେମିତିଆ ଖଜା ଯେତେ ବନେଇଲେ ବି ମାନେ ବାହାରେ କିଣିଲେ ବି ସେତିକି ଭଲ ଲାଗେନି। ହଉ ଆଜ୍ଞା ମୁଁ ରହୁଛି ଆଁଁ।
ଆଜ୍ଞା।
ହଉ।